ହ୍ୟାଲୋ କହ ଚାଲ ଚାଲ ସେ ର ଦଶ ବାର ତାରିଖ ପାଞ୍ଚ ତାରିଖ
ବାତ ଦେ ହଁ।
ପୁଅର ଏକୋଉଶି। ତାର ନା ତ ବାଇଶି ତାର ଏକୋଇଶି ତାର ନଅ ତୋର ବାର। ଦଶସ ଏଗର ତିନି ଦିନି ତ ପୁଅର ତାର ହେଲା ଗୋଟେ ଦିନ ଥିଲା ଝିଅର ତ ପୁଅର ହେଲା ଗୋଟେ ଥିଲା କଁତି ଜଣଙ୍କର ଭିତରେ ତିନି ଦିନି। ଜୟପି
ହୁଁ ଯାହାନ ସେ ଗୋଟିଏ ମାସର ପାଖାପାଖିରେ ଆଉ କଣ
ତମେ ଦିଇ ଜଣଙ୍କର ପୁରା ସଖୀ ଥିଲ ଆର ଜନ୍ମରେ।
ହଁ ପା ମୁଁ ଦେଖିକି ଆସି ଦେବ କହିଲେ ବଢିଆ ହେଲା। ମାନେ ଆଉ ସାଙ୍ଗ ହେଇକି ଛୁଆଙ୍କର
ହ
ପୁଣି ଆମ ମାନଙ୍କର ବି।
ସିଏ ଆଉ ଦେବା ଭାଇ
ସେ ଫେବୃଆରୀ ଆମ ବାହାଘର ହେଇଛି ଜାନୁଆରୀ ମାସ। ତାଙ୍କ ଜନ୍ମ ଫେବୃୁୟରୀ ମୋ ପୁଅ ଜନ୍ମ ମାର୍ଚ୍ଚ।
ତାର ଏଇ ଜୁଲ୍ ଏଇ ଜୁଲାଇରେ ତାର
ତାଙ୍କର ଜୁନ ଜୁଲାଇ ତାଙ୍କ ର ଅଲଗା ଜୁନ ଜୁଲାଇ ର ଆନିଭରସରି ପଡିଯାଉଛି। ଆମର ମୁଁ ଏକା ଅଲଗା ଜୁନ୍ ମାସରେ ବାହାହେଇଗନି। ସିଏ ସବୁ ପାଖାପାଖି। ଆନିଭର୍ଶରି ଜାନୁଆରୀ ଫେବୃଆରି ତାଙ୍କ ଜନ୍ମ ମାର୍ଚ୍ଚ ପୁଅ ଜନ୍ମ।
ଆଉ ତୋର ବାର ତାରିଖ ତାର ଆଜି ନଅ ତାରିଖ ଆଉ।
ହଁ ପା।
ହ ଖାଇଯିବ ଆଉ।
କଣ?
ଖାଇଛୁ କଣ?
ଖାଇଛି ଭାତ ଡାଲମା ଭଜା ସୋୟାବିିନ।
ଏତେ ସକାଳୁ କିଏ ତୋତେ ରାନ୍ଧିକି ଦେଲାନା?
ସକାଳେ ମୋ ବୋଉ ରାନ୍ଧି ସାରିଲାଣି।
ହଁ ନାତି ଏନେଇକା ଅଛି ତ ବୋଉ ଏନେକା ଗୋଡ ଲାଗୁନଥିବ।
ରାନ୍ଧି ଦେଇଛି ମୁଁ ହଁ ହଁ ଫାଷ୍ଟ ଟାଇମ। ହଁ ଅଢେଇ ମାସରେ ଫାଷ୍ଟ ଟାଇମ୍ ନୁହଁ ଆଉ କୁଆଡେ ଆସିବ ଯେ ନାଇଁ କି।
ଫାଷ୍ଟ ଟାଇମ୍ ଆଜି ତାର ମେଞ୍ଚେ ଜିନିଷ ନେଇକିଯିବ ଆଉ।
ହୁଁ।
ଫାଷ୍ଟ ତମ ଆଡ଼େ ଅଛି ନା କଣ ଫାଷ୍ଟ ଟାଇମ ପାଇଁ ଗଲେ ଦିଅନ୍ତି?
ନା ଆମର ତ ସେମିତି କିଛି ନାହିଁ। ମେଞ୍ଚେ ଜିନିଷ କଣ ଯେ?
ମାନେ ଆଇଛି ଛୁଆ ଏଇନା ସବୁ ଡ୍ରେସ ଫେସ୍ ସବୁ ନେଇକି ଯିବ ନା ମାମୁଁ ଘରୁ?
ଡ୍ରେସ ଫେସ୍ ତ ନେଇକି ଯିବ।
ନା ସେପଟେ ସେପଟେ ପେଟ ଅଛି ତାଙ୍କର ମାନେ ଦିଅନ୍ତି। ହଉ ଦେବ ଭାଇ କେବେକୁ ଆସିବ?
ସିଏ ଆସିବେ ଯାଇକି ରଜ ପରେ।
ଆସିକି ଲାଭ କଣ?
ହୁଁ ହୁଁ ତାଙ୍କର ପା ସଟଡାଉନ ପଡିଗଲା ଆଉ ଆସିବେନି ଆଉ। ବାରରୁ ଚବିଶ ତାରିଖ ସଟ୍ଡାଉନ୍ ଅଛି।
ଓହୋ। ଉପରସେ ବାଙ୍ଗଲୋର ଟାରେ ରହୁଛି ନା।
ହୁଁ।
କଣ କହୁଛି?
ସେ ଯା ଆ କଥା କହୁଛି।
ସକାଳୁ ସକାଳୁ ମାନେ ଗାଧେଇ ପାଧେଇ ଫ୍ରେଶ ହେଇଯାଉଛି ନା ହେମିତିି।
କିଏ?
ତୋ ପୁଅ?
ମୋ ପୁଅ କୁ ଏଇନା ପୋଛି ଦଉଛି ତାକୁ ଆଉ ତାକୁ ଆଗେ ଗାଧେଇ ଦେଇନି ତାକୁ ଜୋର୍ ସେରେ ପୁରା ଥଣ୍ଡା ହେଇଯାଇଛି ବା ହେଦିନ ଗାଧେଇକି ଆସିିଥିଲା ମୁଣ୍ଡ ଧୋଇଦଲା ତାକୁ ପୁରା ଥଣ୍ଡା ହେଇଯାଇଛି ସେଥିପାଇଁ ଜୋସରେ। ମୁଣ୍ଡ ଧୋଇ ଦେଇଥିଲା ନା ହଁ ପା ଦେଖୁନୁ କେମିତି କାଶୁଛି ଛୋଟ ଛୁଆ।
ତାକୁ ଟିକେ ଇଏରେ ରଖ। ଆଉ ଝୋରେ ତ କହିଲେ ଏମିତି ବେକଟାକୁ ଏଣ୍ଡୁ କୋଳି ଭଳିଆ ବୁଲଉଛି ଆଉ କଣ। ସିଏ ଜମା ଲୋ ସୀଧା ହଁ ଟିକେ ଟିକେ ହସିଲାଣି ଯିଭ ଗୋଟେ ଲମ୍ବା ବାହାର କରିଦେଇିକି ହସୁଛିଲୋ।
ହୁଁ ହୁଁ ହୁଁ ହୁଁ।
ଲମ୍ବା ଜିଭ ବାହାର କରିଦଉଛି। ତଉ କଥା କହିଲି ସେ ହସୁଛି।
ତାପରେ ଛୋଟ ଛୁଆ କେତେ ସିଏ ତାଙ୍କର ମାନେ ଏବେ ଦେଖିଲେ ସିଏ ଯାହା ଦେଖି ଟିକେ ଖାଲି ମଣିଷକୁ ଚିହ୍ନିବେ। ନା ନା ତାକୁ ଜା ଜବରଦସ୍ତି ପିନ୍ଧେଇ ଦେବି।
ଜବରଦସ୍ତ କାଇଁ କରୁଛ ସେ ଯେତେବେଳେ ପେଟେଇବ ନା।
ତାପରେ ଧଇଲା ବେଳକୁ ସିଏ ତ ଏମିତି ହଉଛି।
ଛୁଆ ତାଙ୍କର ନିଜେ ଯେତେବେଳେ ସବୁ ଜିନିଷ ଯେକୌଣସି ଆକ୍ଟିଭିଟି କରିବେ ନିଜେ ତାଙ୍କର ଯାହା କରିବେ ଅଛି। ତାପରେ ଅଛି ତାର ସମୟ ସୀମା ଅଛି ତାପରେ ଦେଖିବୁ ହଁ ହଁ ସମୟ ଅନୁସାରେ ଏଇ ଜିନିଷ ଟା ହେଲା ନାଇଁ ତାକୁ ଯାହା କରିବୁ। ଆଉ ସମୟ ଅନୁଯାୟୀ ଯଦି ଗୋଟେ ଜିନିଷ ହେଇଯାଉଥିବ ତାକୁ ଆଉ କାଇଁ କଣ କରିବୁ। ନାଇକି?
ହୁଁ ଛୋଟ ଛୁଆ ଏଇନାକେ ତାଙ୍କୁ ତାଙ୍କୁ ଯଦି ସୀଧା ବି ଧରିବୁ ପକେଇକି ଧରିବୁ ତାହେଲେ ସେ ମାନେ ଖୁସି ହବ ମାନେ ମୋ ନନା ତାକୁ କାନ୍ଧରେ ଶୁଏଇ ଶୁଏଇକା ତାକୁ ଅଭ୍ୟାସ କରେଇଦେଲାଣି ଯେ ସିଏ ଆଉ ମାନେ ସିଧା ବି ଆଉ ଇଏ ହଉନି।
ଯମା କାନ୍ଧରେ ଶୁଏଇକି ଅଭ୍ୟାସ କରିବା କଥା ନୁହେଁ।
ତାକୁ କରେଇଦେଲାଣି ସେ କାନ୍ଧରେ ଭାଉଜ ବି କାନ୍ଧରେ ତାକୁ ଧରୁଚି। ତାର ଧରିକି ନିଜେ ନିଜେ ତାର ଉଁ ମାନେ ଆଉ ଏଥର ସିଧା ତାକୁ ଧଇଲେ ସିଏ ଧରି ହଉନି।
ତାପରେ ତା ମଝିରେ ତା ଦେହ ଟା ଟିକେ ଖରାପ୍ ହେଲା ଯା ଖି ପାଇଁ ଏ ଟିକେ ଟିକେ ଛୁଆଟା ଭାରି ଟିକେ ଡାଉନ୍ ପଡିଗଲା।
ହୁଁ।
ନହେଲେ ଆ
ଥିବୁ ଠିକି ଇଏ ବୁଲିବ ଏଟା ଖାଲି ବୁଲାରିଆ।
ତା ବାପା ଧରି ବୁଲଚନ୍ତି ନାଁ ତୁ?
ତା ବାପା କୋଉଠି ରହୁଛନ୍ତି ଯେ ଧରିକି ବୁଲିବେ।
ନା ନା ଏଇ ଯୋଉ ତୋ ତା ଅଜା।
ହଁ ଏ କୁଆଡେ ବୁଲିବ ଦୋ କାନ ରୁ ଆସିଲେ ଯେତିକି ସମୟ ସେତିକି ଧରନ୍ତି ଆଉ। ନା ଲୋ ହେଲଥ୍ କଣ ସେମିତି ଠିକ୍ ଠାକ୍ ଅଛି। ଆଉ କଣ ହେଲଥ୍ ସେମିତି ଇଏ ନୁହେଁ।
ହବ ହବ ତା ମା ର ମୁଉଡ୍‌ ଅଛି ମାନେ ତାର ବି ହବ। ଲକି ଦେଇ ପୁଅର?
ଲକି ଦେଇ ପୁଅ ଆଉ। ଏଇଥର ଟିକେ ହେଇଛି ନା କଣ କେତେ ଗୋଟେ ତିନି କେଜି ପାଞ୍ଚଶହ ଏଇଥର ହେଇଛି। ଜନମ ହେଲା ବେଳେ ଦି କେଜି ଦୁଇଶହ ହେଇଥିଲା। ହଁ ବା ଜନମ ହେଲା ବେଳେ ଦି କେଜି ଦୁଇଶହ ହେଇଥିଲା।
ସିଏ ମାନେ ଟେଷ୍ଟ କରିକିନା ରଖିଥିଲା ନା?
ହଁ ସବୁ ମାସ ଫୁଣି ଯାଏ ସିଏ।
ନା ଲୋ ମାନେ ସେ ଆଉ ପୁଅ ହବ ବୋଲି ଆଗୁଆ ମାନେ ଏଯୋଉ ଅଲ୍‌ଟ୍ରାସାଉଣ୍ଡ କରିକି ରଖିଥିଲା ନା ଏମତି ନର୍ ମାନେ ସେ ର ହେଲା ତାର କାହିଁକି ନା ବହୁତ ଦିନ ଗ୍ୟାପ୍ ରଖିକି ହେଲା ତ ତାର।
ତା ନର୍ମାଲ ରଖିଥିଲା ଦେଖିଲା ବେଳକୁ ପୁଅ ଥିଲା କିନ୍ତୁ ତାପରେ ଅଲ୍‌ଟ୍ରାସାଉଣ୍ଡ ବି କରିଥିଲା ଲକି ଦେଇ। କିନ୍ତୁ ଥିଲା ପୁଅ ଜାଣିଥିଲା ଆଉ। କିନ୍ତୁ ସେ ନର୍ମାଲ ରଖିଥିଲା ସେ ସେମିତି ନୁହେଁ। କୋଉଠିି କରିକି ନୁହେଁ।
ନାଇଁ ଅଲଟ୍ରାସାଉଣ୍ଡ କରିକି ରଖନ୍ତି। ମାନେ ଏ ଯୋଉ ଯୋଉମାନେ ଚାହାନ୍ତିନି ଝିଅ ହୋଉ ବୋଲି ଅଲଟ୍ରାସାଉଣ୍ଡଟା କରିଦେଇ ଟେଷ୍ଟ କରିଦେଇ ପୁଣି ଅପରେସନ୍ ବି ହେଉଚନ୍ତି। ହଁ।
ଆରେ ଦିଟା ପୁଅ ହେନେ ଭଲ ନୁହେଁ କି ଦିଟା ଝିଅ ହେନେ ଭଲ ନୁହେଁ। ଦିଟା ପୁଅ ହେନେ କଣ ଭଲ କି ପୁଅଟା କୋଉ
ସେଥିରେ କଣ କହିଲୁ ଆସିବନି। ରାଗ-ରାଗ ହିଂସା ରହିବ। ଦି ଜଣଙ୍କ ଭିତରେ ହୁଏ ବା ଏ ଏବେ ଆଉ ତୋର ଆଉ କିଛି କରିବୁନି ଯାଇଁ ଯାଉ ପାଞ୍ଚ ବର୍ଷ।
ଗୋଟେ ତ କରିକି ଫାଟି ଯାଉଚି ଆଉ।
ପାଞ୍ଚ ବର୍ଷ ଯାଉ ହାର୍ଡଲି ପାଞ୍ଚ ବର୍ଷ।
ଆଉ ଗୋଟେ କଥା ଅଛି ହେଟାକୁ ମୁଁ କରିବି ନକରିବି ହେଟା ସମୟ କହିବ। ଆରେ ମୋର କିନ୍ତୁ ଇଚ୍ଛା ନାହିଁ ଆଉ। ଇଚ୍ଛା ମରି ଯାଇଛି ଗୋଟେ ଛୁଆରେ।
ହେଇ ଯୋଉ ପାଇଲୁ ଯୋଉ କଷ୍ଟଟା।
ହୁଁ ଇଚ୍ଛା ମରିଯାଇଛି। କିନ୍ତୁ ଦେଖିବା ସମୟ ଯାହା ଯାହା କହିବ ଆଉ। କିନ୍ତୁ ଇଚ୍ଛା ମରିଯାଇଛି ପାଞ୍ଚ ବର୍ଷ ପରେ ଭଲ ରେ କହିବ। ସମୟ ପରିସ୍ଥିତି ଯାହା କହିବ ଆଉ। ଦେବି ଇଛା ଟୋଟାଲ ମୋର ମରିଯାଇଛି କଣ?
କାଇଁ ତୋର ଏବେ ଇଚ୍ଛା ମାରିଯାଇଚି।
ହେରା ଭାରି କଷ୍ଟ ଏରା ଭାରି କଷ୍ଟ ଶିଯରିଙ୍ଗ ଫିଯରିଙ୍ଗ ହୁଅ ଇଏ ହୁଅ। ଏରା ଭାରି କଷ୍ଟ ଛୁଆ ଜନମ କରିବାର ଭାରି କଷ୍ଟ।
ଉଁ- ଉନ ତୋରତ ୟାର ଜେମିତି ହେଇଥିଲା। ମୁଁ କହିଲି ଏଇ ବାହାଘର ଯେମିତି ହେଇଥିଲା ଦେଖିଲେ ତ ମୁଣ୍ଡ ଖରାପ ହେଇ
ଉଁ ମୋର କିଛି ନ ହେଇକି ତ ମୋ ମୁଣ୍ଡ ଖରାପ ହେଇକି
ସେ କାହିଁ କନ୍ଦୁଛି?
ବାଜିଗଲା ଟିକେ ତା ମୁଣ୍ଡ ଟା ମୋ ଦେହରେ ଧରି ଧରି ବୁଲେଇ ବୁଲେଇ ତାକୁ ଇଏ କରୁଥିଲି ତ ସେଥିପାଇଁ।
ଓହୋ ଛୋଟ ଛୁଆ। ତ ଟିକେ ବାଜିଗଲେ ମାନେ ତାଙ୍କର ଦେହ ହାତ ପୁରା ମାନେ କଣ ମାନେ ହେଇଯିବ ଇଏ ତ ଟିକେ ଯଦି ହବ ପାଟି ଟା ଟିକେ ବାଜିଗଲା ଯେ ଆଁ କରିକି ରହିଲା ଏକା ଥରେ
ଓ ଓ ଓ ଓ ମୋ ଧନ।
ଖାଇଛୁକଣ?
ଭାତ ପା ଖାଇଥିଲି।
ଆଉ ଇଏ କଅଁ ଖାଉଛି ଏବେ?
କିଏ?
ପୁଅ
ପୁଅ ଏଇଟା ଙ୍କୁ ମୁଁ ଧରିଚି।
ନା ଖାଉଚି କଣ ଏବେ ସେ?
ସିଏ ଏବେ ଖାଉଚି ଖାଲି ମା କ୍ଷୀର।
ଖାଲି ମା କ୍ଷୀର।
ହୁଁ ସେ ଆଉ କିଛି ଖାଇନି ଏଇନା ଛଅ ମାସ ମା କ୍ଷୀର ଖାଇବ ଆଉ। ଏଇତ ଅନଉ ଅନଉ ଆଉ କେତେ ଦିନ ଗଲେ ଛଅ ମାସ ତିନି ମାସ ହବ ଆଉ
ପୁଣି ସେ ଖାଦ୍ୟ ଖାଇବା ପାଇଁ ହେଲେ ତାକୁ ପୁଣି ପେରେପେରା।
ହଁ ପେରେ ପେରା କଣ?
ନାଗିଲା ତୋର ତୋର ତୋର ନିଶା ଲାଗିଲା ଆଉ। ନାଇଁ କି
ହଁ। ଏଇନା କେ କିଛି ନାହିଁ ଛୁଆ ଟାଯେତେବେଳେ ଖାଇବା ହେ ତଳେ।
ହୁଁ। ସିଲା ର କଣ ହେଲା କିରେ? ଆଁ ହ୍ୟାଲୋ।